ହ
ଆଜ୍ଞା ବନ୍ଧୁ କେମିତି ଅଛନ୍ତି ଆପଣ
ହଁ ଆଜ୍ଞା
ଆଜ୍ଞା ଆପଣ କଣ କରୁଛନ୍ତି ବାହାରେ ତ ରହୁଛନ୍ତି କେମିତି କଣ ଆପଣ ରୋଷେଇ ବାସ କରି ଖାଉଛନ୍ତି ନା ବାହାରାରୁ ଖାଦ୍ୟ ଖାଉଛନ୍ତି?
ନାଇଁ ରୋଷେଇ ବାସ କରି ଖାଉଛୁ।
ଆଜ୍ଞା ରୋଷେଇ ବାସ କରି ଖାଉଥିବେ ଏଁ କାହିଁକି ନା ଆଜି କାଲି ବାହାରର ପୋଡା ତେଲ ତେଲ ମସଲା ତାପରେ ସେମାନେ ସଫାସୁତୁରା ସ୍ୱଚ୍ଛତାର ମାନେ ରକ୍ଷା କରିପାରୁନଥିବେ ଦେଖନ୍ ନ୍ତୁ ଆମେ ସାମାନ୍ୟ ଆମ ରୋଷେଇରେ ସାଙ୍ଗେ ସାଙ୍ଗେ ରୋଷେଇ କରୁଚେ ଆମେ ପୋ ଛା ଧୁଆ ବୋହୁତ ପ୍ରକାର କରୁଚେ କାହିଁକି କରୁଚେ କାହିଁକି ନା ସଫା ସୁୁତୁରା ରଖିବା ପାଇଁ। ସିଏ ଯେହେତୁ ଏତେ ବଡ ଦୋକାନ କରୁଛନ୍ତି। ତ ସେମାନେ ସଫାସୁତୁରା କରିବା ତାଙ୍କର ମାନେ ପକ୍ଷରେ ସମ୍ଭବ ନୁହେଁ। ଯାହା ଫଳରେ କି ଆମେ ସେ ସବୁ ଖାଦ୍ୟକୁ ଖାଇକିରି ଆମେ ରୋଗୋରେ ପୀଡିତ ହେଉଚେ। ପଡିବା ଆଉ କାହିଁକି ଆମେ ବାହାର ଖାଦ୍ୟ ତାପରେ ଆମର ଏବେ ବ ର୍ଷା ଆରମ୍ଭ ହେଇଗଲାଣି ଯେହେତୁ ବର୍ଷା ଆରମ୍ଭ ହେଇଗଲାଣି ତ ଏବେ ମାନେ ରୋ ଗୋ ବୋହୁତୁ ମାଡିବ ରୋଗ ବୋହୁତୁ ମାଡିବ। ଅପେକ୍ଷା ମାନେ ଆମର ଦେହ ଟି ଖରାପ ହବ। ଯେହେତୁ ଖାଦ୍ୟରେ ସବୁ ମାଛି ବସି ସିବେ ମାଛି ବସିବା ଦ୍ୱାରା ଆମର ରୋଗ ବଢ଼ିବ। ମାଛି ଯାଇକିରି ଅନ୍ୟ ଅପରିଷ୍କାର ଜାଗାରେ ବସୁ ଥିବେ।
ଆଜ୍ଞା।
ପଚା ଫଳ ପନିପରିବା ପଚା। ଆମିତି ଅପରିଷ୍କାର ଜାଗାରେ ମାଛି ମାନେ ଯାଇଁ ବସୁଥୁବେ।
ଆଜ୍ଞା।
ସବୁ ଆମ ଖାଦ୍ୟରେ ବସିଲେ ଆମକୁ ବିଭିନ୍ନ ପ୍ରକାର ରୋଗ ହୁଏ। ହଁ ଯଥା ମାନେ ମୁଖ୍ୟତଃ ଡାଇରିଆଟି ଆ ପ୍ରଥମେ ହୁଏ।
ଆଜ୍ଞା।
ହୁଁ ତ ଆମେ ଯେତେ ସ୍ଵଚ୍ଛତା ରକ୍ଷା କରିବା। ଆମ ଦେହ ପାଇଁ ସେତେ ଭଲ ଆଜ୍ଞା ଆଉ ଆପଣ କେମିତି କଣ ସଚ୍ଛତାର କ୍ଷା କରୁଚନ୍ତି। ମତେ ଟିକେ ଜଣାନ୍ତୁ ବର୍ଷା ଦିନର ଅଁ ସ୍ବଚ୍ଛତା ବିଷୟରେ।
ହାଲୋ ହାଲୋ। ହାଲୋ। ହାଲୋ ଶୁଣିପାରୁଚନ୍ତି।
ଆଜ୍ଞା କୁହନ୍ତୁ କୁହନ୍ତୁ ମୁଁ ଶୁଣୁଚି ଆପଣ କୁହନ୍ତୁ।
ଆମେ ପ୍ରତିଦିନ ସ୍ନାନ କରିବା ହାତ ସାବୁନ ରେ ଧୋଇବା।
ଉଁ ତାପରେ ଆମର କଣ ଆବର୍ଜନା କୁ ଡଷ୍ଟବିନରେ ପକେଇବା। ଖୋଲା ସ୍ଥାନରେ ମଳତ୍ୟାଗ କରିବା ଉଚିତି ନୁହେଁ। ଘର ଓ ଚାରିପାଖକୁ ସଫା ରଖିବା। ଆଁ ସହ ଗଛ ଲଗାଇବା ମଧ୍ୟ ପରିବେଶ ପାଇଁ ଆବଶ୍ୟକ। ଅଁ ତାପରେ ଆମର କଁ ଆଉ ସଚ୍ଛତା ଅଛି ସଚ୍ଛ ଜୀବନର ଚାବିକାଠି। ତେଣୁ ପ୍ରତ୍ୟେକ ନାଗରିକଙ୍କୁ ସଚ୍ଛତାକୁ ନିଜର ଦୈନନ୍ଦିନ ଅଭ୍ୟାସ କରିବା ଉଚିତ୍ ସ୍ଵଚ୍ଛ ଭାରତ ସ୍ବଚ୍ଛ ଭାରତ। ଅଁ ଗଡିବା ଆମ ସମସ୍ତିଙ୍କର ଅଁ ଆମ ସମସ୍ତଙ୍କର ସହଯୋଗ ଆବଶ୍ୟକ। ତାପରେ ସ୍ବ
ଆଜ୍ଞା ଆଜ୍ଞା ବନ୍ଧୁ କୁହନ୍ତୁ।
ଆଜ୍ଞା ବନ୍ଧୁ ଆପଣଙ୍କର କଥାଟି ଆଜ୍ଞା।
ଭଲ ଭାବରେ ମୁଁ ଶୁଣି ପାରୁନାହିଁ। ବନ୍ଧୁ କଁ କହିଲେ।
ଉଁ ଘର ବିଦ୍ୟାଳୟ ଆଖପାଖା ଆ ଆ ପରିବେଶ ସଫା ରଖିବା ଆବର୍ଜନା କ ନିର୍ଦ୍ଧିଷ୍ଟ ଡଷ୍ଟବିନ ରେ ପକାଇବା। ପ୍ଲାଷ୍ଟିକ ବ୍ୟବହାର କମେଇବା ପରିବେଶ ସୁରକ୍ଷା କରିବା। ଗଛ ଲଗାଇ ସବୁଜ ପରି ସୃଷ୍ଟି କରିବା। ତା ପରେ ଆମର କଣ।
ଆଜ୍ଞା।
ପ୍ରତି ସ୍ନାନ କରି ଶରୀରକୁ ପରିଷ୍କାର ରଖିବା ତାପରେ ଅନ୍ୟମାନେ ମାନଙ୍କୁ ମଧ୍ୟ ସ୍ବଚ୍ଛତା ବିଷୟରେ ସଚେତନ କରାଇବା।
ଆଜ୍ଞା। ପୋଷାକ ଗୁଡିକ ବି ସ ମାନେ ସଫା ରଖିବା। ମହିଳା ପୋଷାକ ପିନ୍ଧିବା ନାହିଁ ଯାହା ଫଳରେ କି ଆମକୁ ମାନେ ଚର୍ମ ଜନିତ କୌଣସି ରୋଗ ଆସିିବ ନାହିଁ ଆମ ଦେହକୁ କାହିଁକିନା ମୁ ସେତ ପୋଷାକ ଉପରେ ହିଁ ନିର୍ଭର କରେ ଆମର ଚର୍ମରୋଗ ବେଶି କରିକି। ଆଜ୍ଞା। ତାପରେ ଆମର ଚାରିପାଖ ବି ସଫା ରଖିବା। ଯେମିତି କିି ମାନେ କୌଣସି କୁଣ୍ଡ କିମ୍ବା ମାଟି ଭଙ୍ଗା ମାଟି ମାଠିଆ ହାଣ୍ଡି ଏ ସବୁରେ ଯେମିତି ପାଣି ଜମି ନ ରୁହେ କୋଉଁଠି ପ୍ଲାଷ୍ଟିକ୍ ର ଡବା ବୋତଲ
ଆଜ୍ଞା।
ତାପରେ ଆମର ଯୋଉ ଅ କଣ କହିଲେ। ଏ ଯୋଉ ଗାଡି ଚକାର ର ଟାୟାର ଆଜ୍ଞା। ଏଇ ସବୁ ଯେମିତି କୋଉଠି ଜ ଜମା ହେଇ ନ ରୁହେ ସେ ସବୁ କି ଆମେ ଆ ଯଦି ବି ଅଛି ସେ ସବୁକୁ ଗୋଟେ ଜାଗାରେ ଏ ରୁଣ୍ଡ କରିକିରି ମାଟି ଖୋଳି ପୋତିଦବା ଉଚିତ। ଯାହା ଫଳରେ ଜରି ଗୁଡିକ ତ ଆମର ମାଟିରେ ମିଳେଇବ ନାହିଁ ଜରି ଗୁଡିକୁ ଜରି ଜରି ଜ ତୀୟ ଯେମିତି ପ୍ଲାଷ୍ଟିକ୍ ଜିନିଷ ଏସବୁ ମିଳେଇବନି ସେସବୁକୁ ପୋଡ଼ି ଦେଇ ଯେତିକ ମାଟିରେ ମିଳେଇବା ଦିନିଷ ତ ସେ ସବୁକୁ ଆମେ ମାଟି ତଳେ ପୋତି ଦବା ଉଚିତ। ଯାହା ଫଳରେ କି ମାଟିର ବି ଉର୍ବରତା ବଢ଼ିବ। ଆଜ୍ଞା। କି ତାପରେ ମଶା ବି ଆମର ହେବେ ନାହିଁ ମଶା ହେବା ଦ୍ଵାରା ଆମକୁ ଡେଗ କୁ ମେଲେରିଆ ଟାଇଫଏଡ ଏସବୁ ରୋଗର ଉଁ ରୋଗରେ ଆମେ ପୀଡ଼ିତ ହେଉ। ତ ଯେମିତି ଆମକୁ ମଶା ବି କାମୁଡିବେ ନାହିଁ ମଶା ପାଇଁ ଆମେ ଏ ସବୁ କରିବା ଉଚିତ। ବର୍ଷା ଦିନରେ। ଆଜ୍ଞା। ଆଉ ଅଉ ଆମର କୂଅ ମୂଳ ହଁ କୂଅ ଚାରି ପାଖ କିମ୍ବା ପାଇପି ଚାରି ପାଖ ମାନେ ଛୋଟ ଛୋଟ ପୋକ ଜନ୍ମନ୍ତି ବହୁତ ଜୀବାଣୁ ବି ବାହାରନ୍ତି ବର୍ଷା ପାଇଁ। ତ ଆମର ପାଇ ପାନୀୟ ଜଳରେ ପାନୀୟ ଜଳରେ ଆମେ ବ୍ଲିଚିଂ ପାଉଡର ପକେଇବା ଉଚିତ। ପୁଅ ଚାରି କର ଆଶା ଦିଦିଙ୍କଠା ଆଶାଦିଦି ଆଶା ଦିଦିଙ୍କଠୁ ଯାଇ ବ୍ଲିଚିଙ୍ଗ ପାଉଡ଼ର ଆଣି କୂଅ ଚାରି କଡ ପକେଇବା କୂଅ ଭିତରେ ମାପିକିରି ପକାଇବା ବ୍ଲିଚିଙ୍ଗ ପା-ପାଉଡ଼ର ଯେମିତିକି ଆମର ନଳୁଅ ମାନେ କୁ କୂପ ନଳକୂପ ପାଣି ସଫା ରହିବ ଆମେ ସେ ସେକୁ ମାନେ ଖାଦ୍ୟରେ କିମ୍ବା ଗାଧୁଆ ପାଧୁଆରେ ବ୍ୟବହାର କରିଲେ ଆମର କୌଣସି ଅସୁବିଧା ହେବ ନାହିଁ।
ଆଜ୍ଞା।
ହୁଁ। ଆଉ ଆପଣଙ୍କର ଆ ଆପଣ କଣ ରୋଷେଇ ଶିଖିଛନ୍ତି ନା ନାଇଁ ମୁଁ ଆଜି ମାଛ ତରକାରୀ କରୁଛି।
ମୁଁ ତ ରୋଷେଇ ଶିଖିନି।
ଆଜ୍ଞା ଆପଣ ବାହାରେ ଯେହେତୁ ରହୁଚନ୍ତି ଟିକେ ରୋଷେଇ ଶିଖିବା ଉଚିତ୍। କାହିଁକି ନା ଆପଣ କେବେ ତ କରିପାରିବେ, ନିଜେ ତିଆରି କରି ଖାଇପାରିବେ। କେତେ ବାହାରୁ ଜିନିଷ କରି ଖାଇବେ।
ହଁ ସେଟା ବି ତ ଠିକ୍ କଥା। ଆଜ୍ଞା।
ଯେମିତିକି ଆପଣ ମାଛଟିକୁ ପ୍ରଥମେ ଉଁ ଧୋଇଦେବେ ଭଲ ଭାବରେ ବୁଝିଲେ। ତାପରେ ଲୁଣ ହଳଦୀ ଲୁଣ ଗୋଟିଏ ଚାମଚ ଯଦି ଆପଣ କିଲେ ମାଛ ଆଣିଛନ୍ତି ତାହେଲେ ଦୁଇ କି ତିନି ଚାମଚ୍ ପକେଇ ପାରିବେ। ଯଦି ଏକୁଟିଆ ଖାଇବେ ଧରି ନିଅନ୍ତୁ ଆ ପଣ ଅଢେଇଶ ମାଛ ଆଣଥିବେ। ତା ଦିରେ ଗୋଟେ ଚାମଚ ଲୁଣ ଗୋଟେ ଚାମଚ ହଳଦୀ ପକେଇ ତାକୁ ଭଲ ଭାବରେ ଗୋଳେଇ ଦବ। ଗୋଳେଇ ଦେଇ ସେଥିରେ ତାପରେ କଣ କରିବ ନା ସୋରିଷ ତେଲରେ ଆଇଁଷ ଯାହା ବି ରୋଷେଇ କରିବେ ସୋରିଷ ତେଲରେ କରିବେ। ସୋରିଷ ତେଲଟି ଭାରି ଭଲ ଲାଗେ ଖାଇବା ପାଇଁ ସୁନ୍ଦର ଲାଗେ। ବୁଝିଲେ। ହଁ ତ ଷୋରିଷ ତେଲ ପକେଇ ଆଉ କଣ କରିବେ ନା ମାଛଟିକୁ ପକେଇଦେବେ, ମାଛଟିକୁ ପକେଇଦେବେ ମାଛ ମାନେ ପକେଇଲା ବେଳେ ଟିକେ ସା ତାରଣ ମାନେ ସାବଧାନ୍ ହେଇକିରି ପକେଇବେ କାହିଁକି ନା ମାଛଟି ମାନେ ମାଛ ତେଲଟି ହାତକୁ ଛିଟ୍ କେ ଖାସ କରି ମୁଣ୍ଡ ଭାଜିଲା ବେଳେ ହଁ ଛିଡକେ ବେଶି। ଆପଣ ତାକୁ କଣ କରିବେ ଟିକେ ମାନେ ସାବଧାନତା ରକ୍ଷା କରି ମାଛଟିକୁ ଭାଜିବେ ଭାଜି କିରି କଣ କରିବେ ନା ଉଁ ଗୋଟେ ଥର ପକେଇଦେଲେ, ଯାହା ହେଲେ ସେ ପାଞ୍ଚ ମିନିଟ୍ ଲାଗିବ ଗୋଟେ ପଟ ହବା ପାଇଁ ବୁଝିଲେ।
ଆଜ୍ଞା।
ପାଞ୍ଚ ମିନିଟ ହେଲା ପରେ ଆର ପଟ ଲଉଟେଇବେ। ଉଁ ଯଦି ଚୁଲିରେ କରନ୍ତି ତ ଜଲ୍ଦି ହେଇଯିବ।
ଆଜ୍ଞା।
ହୁଁ। ଯେମିତିକି ଆମର ଉଁ ଗୋଟେ ପଟ ନାଲି ହେଇଗଲେ ଆପଣଙ୍କ କରିବେ ନା ଆର ପଟ ବି ଲଉଟେଇବେ। ୟା ସାଙ୍ଗେ ସାଙ୍ଗେ ଖରିକା ମାରି ଖେଞ୍ଚିବେନି ନହେଲେ ମାଛଟି ଘାଣ୍ଟି ହୋଇଯିବ। ବୁଝିଲେ। ଆଜ୍ଞା। ଉଁ ତାପରେ ମାଛଟିକୁ ଭାଜି ସାରି ଉଁ ଯଦି ଆପଣ ଆଁ ଆପଣ କନ୍ କରିବେ ନା ପିଆଜ ରସୁଣ ଆଉ ଅଦା ମାଛ ତରକାରୀରେ ଯଦି ସୋରିଷ ମସଲା ଦେବେ, ତେବେ ଅଦା ପକାଇବେ ନାହିଁ। ହଁ ଯଦି ସୋରିଷ ମସ ଲା ନଦେବେ ତେବେ ଅଦା ପକାଇବେ। ବୁଝିଲେ? ହୁଁ ମାଛ ତରକାରୀଟି ଆମର ଓଡ଼ିଆ, ଓଡ଼ିଆ ପାରମ୍ପାରିକ ଗୋଟେ ଓଡ଼ିଆ ଖାଦ୍ୟ। ଉଁ ଯାହାକି ଆମର ସୋରିଷ ମସଲା ଦିଆ ହେଇକିରି ହି ହୁଏ। ଏ ତ ଆପଣ କନ୍ କରିବେ ନା ରସୁଣ ପିଆଜ ବାଟିଦେବେ। ବାଟିଦେଇ ପ୍ରଥମେ ତାକୁ ଟିକେ କଷିଦେବେ। ଆଉ ସୋରିଷ ତେଲ ପକେଇ ଟିକେ ଲଙ୍କାଗୁଣ୍ଡ ପକେଇ କଷିଦେବେ। ଟିଏ କଷ ଇ ହବା ଭିତରେ ଏପଟେ ସୋରିଷ, ଜିରା ଆଉ ରସୁଣ, ଶୁଖିଲା ଲଙ୍କା ଆକୁ ବାଟିଦେବେ। ଆଉ ଟମାଟର ଗୋଟିଏ ପକେଇ ତାକୁ ବାଟିଦେବେ। ବା ଭଲକିରି ଚିକଣ କରି ସୋରିଷ ବାଟଣ ବାଟନ୍ତି। ଭଲ କିରି ପାଣି ଦେଇ ଦେଇ ପାଣି ଟିକେ ଟିକେ ପକଉଥିବେ, ଶିଳରେ ବାଟୁଥିବେ। ସେଠୁ ବା ବାଟି ଦେଇେଇକିରି ସେ କଷା ମସଲାରେ ସୋରିଷ ମସଲାଟିକୁ ଢାଳିଦେବେ। ଢାଳି ଦେଇ, ସାଙ୍ଗେ ସାଙ୍ଗେ ପାଣିକୁ ଛୋଟ ଗିନାରେ ଗିନାଇ ଖଣ୍ଡେ ଦେଇଦେବେ। ହୁଁ ଦେଇକିରି ଟି ଟିକେ ଗୋଳେଇ ଦେବେ। କୁଣ୍ଡିଏ ପାଣି ଦେବେ, ଏମିତି କରିବେ। ସୋରିଷ ମସଲାଟି କଷା ହୁଏନି, ଯଦି ଆ ଆପଣ ସୋରିଷ ମସଲାକୁ କଷିବେ ତେବେ ସିଏ ପିତା ହୋଇଯିବ, ବୁଝିଲେ। ତାପରେ ସୋରିଷ ମସଲାଟିକୁ ଟିକେ ଭଲ ଭାବରେ ଗୋଳେଇ ଗାଳେଇ ଦେଇ ତା ଦେହରେ ପାଣି ଦେଇଦବା। ପାଣି ଦେଲା ପରେ ସେ ଫୁଟିବ, ଫୁଟିଲା ପରେ ସେଥିରେ ଗୋଟେ ଆମ୍ବୁଲ ଖଣ୍ଡ ପକେଇଦବ, ଯାହାକି ଆପଣଙ୍କୁ ପୁରା ଗାଉଁଲି ସ୍ୱାଦ ଦେବ। ଯେମିତି ଆପଣଙ୍କର ଜେଜେମା ହାତ ରନ୍ଧା ମାଛ ତରକାରୀ। ଆମ୍ବୁଲ ଖଣ୍ଡେ ପକେଇ ଦେଇ, ତାକୁ ଆଉ ଟିକେ ଫୁଟେଇ ଦେଇ ତା ଦେହରେ ମାଛ ପକେଇଦେବେ, ମାଛ ପକେଇକରି ଗୋଟେ ଫୁଟଣା ଆସି ଲା ଯାଇକି ଛାଡିଦେବେ, ଗୋଟେ ଫୁଟଣ ଆସିଲା ପରେ ମାଛ ତରକାରୀଟିକୁ ବନ୍ଦ କରିଦେଇ ସେଥିରେ କଣ କରିବେ ନା, ଟିକେ ଧଣିଆ ପତ୍ର ପକାଇଦେବେ। ପକାଇଦେଇ, ବନ୍ଦ କରି ଘୋଡାଇ ଦେବେ। ତାପରେ ଆପଣ ମାଛ ତରକାରୀ ଖାଇବେ। ବହୁତ ସ୍ଵାଦିଷ୍ଟ ଲାଗିବ ଆପଣଙ୍କୁ, ବୁଝିଲେ। ଆଜ୍ଞା ଆପଣ ଯେବେ ମାଛ ତରକାରୀ କରିବେ, ମତେ ନିଶ୍ଚିନ୍ତ ଟିକେ ଚଖାଇବେ।
ଆଜ୍ଞା ନିଶ୍ଚ
ବୁଝିଲେ ଆଜ୍ଞା। ଆଉ ଆପଣଙ୍କର ସହିତ କଥା ହେଇ ବହୁତ ଭଲ ଲାଗିଲା। ମୁଁ ଆଉ କେବେ ଆପଣଙ୍କୁ କଲ୍ କରିବି, ଧନ୍ୟବାଦ।